ହୁଁ କଣ କରୁଛ?
ଏଇଠି ଗୋଟେ ଆମ ଘର ପାଖରେ ଜଣେ ମରିଗଲେ ତ ତ ଆସିଥିଲି।
ହୁଁ ହୁଁ ଓହୋ କ ହେଇଥିଲା କି?
ନାଇଁ ମଦ ହୀରା ପିଅନ୍ତି ଉଁ କିଡନୀ ବି ଥରେ ଇଏ ହେଇଯାଇଥିଲା।
ହୁଁ ହୁଁ ସେ ମଦ ତ ଲୋକଙ୍କୁ ଖରାପ କରିଦଉଛି ଆଜିକାଲି ଆଉ କଣ ଆଉ?
ହଁ ଡାକ୍ତର କେତେ ଥର କହିଲେଇ ଶୁଣିଲେନି ଆଉ।
ମଦ ଆଉ ଯିଏ ଯୋଉମାନେ ପାନ ଖାଉଛନ୍ତି। ଆଉ ଗୁଟକା ଫୁଟକା ସିଏ ପୁରା ମାନେ ଛା ଛାଡ଼ିଆ ତାଙ୍କ ପକ୍ଷେ ଯେମିତି ଗୋଟେ ଅସମ୍ଭବକର କାମ।
ହଁ ବା।
ସେଇଭଳିଆ ସେମାନେେ ଇ କରୁଛନ୍ତି ବିହେଭ କରୁଛନ୍ତି ଯେମିତି ମାନେ ଆଉ ଛାଡି ହବନି ଖାଉ ଚୁମାନେ ଆଉ ଛାଡି ହବନି ତାକୁ।
ହଁ ପା କିନ୍ତୁ ଦେହ ପାଇଁ କେତେ ଖରାପ କହିଲ?
ଖରାପ ତାପରେ ସେ ଯୋଉ ଚିତ୍ର ଟା ବି ଦେଇଚି ସେ ଯୋଉ ପାନ ଇଏ ଉପରେ ଯୋଉ ଚିତ୍ର ଟା ଦେଇଚି। ସେଥିରୁ ବି ମାନେ ଲୋକ ସତର୍କ ହଉନାହାନ୍ତି ସେଇଆଉ ଖାଇ ଚାଲିଛନ୍ତି। ଆଉ ମରିବେନି ଆଉ କଣ ହବ?
ହଁ ବା। ନାଇଁ ଆମର ପାନ ଟା ହଁ ନାଇଁ ପାନ ଟା ଖାଇଲେ କଣ ଆମର ପାଚନ କ୍ରିୟା ଟା ଭଲସେ
ହଁ ହଁ ନାଇଁ ପାନ ଟା ଖାଇଲେ ହବ ଯେ ହେଲେ ପାନରେ ସେ ଯଉ ଗୁ ପାଳ ଟା ଯୋଉ ପଡୁଛି ସେଇଟା ହଉଛି ମେନ୍ ଖରାପ। ଗୁଣ୍ଡି ଫୁଣ୍ଡି ସେଗୁଡା ଇଏ ତା ଯଦି ଖାଇବ ନର୍ମାଲ ପାନ ମଧୁରୀ କି ସେ ଯୋଉ ଆମର ଧନିଆ ତାକୁ ପକେଇ ଖାଇବ। ତା ତା ପାନ ସେ କିନ୍ତୁ ନା ଲୋକଙ୍କ କୋଡା ଟିକେ ନହେଲେ ସିଏ ମାନେ ବାଗ ଲାଗିବନି।
ହଁ।
ମରୁ ପଛେ ତେନି ଖାଇଦବା ଆଉ ଏଇ ହଉଛି ମୋଟିଭି ଆଉ।
ହଁ ବା କଣ ହେଲା କହିଲ ସଂସାର ଟା କମ ବୟସ ର ବା ପିଲାବି। ପାଞ୍ଚ ଛଅ ବର୍ଷ ହେଲା ବାହା ହେଇଥିଲା ହଁ ପାଞ୍ଚ ଛଅ ବର୍ଷ ବାହା ହେଇଥିଲା ବା।
କହିଲ ଏଛ ତା ପରିବାରର ବି ମାନେ ଏବେ ଇଏ। ଲସ୍ ତାର ବି ସିଏ ବି ଗଲା ଏଯେ ହଇରାଣ ନା ନାଇଁ। ସ୍ତ୍ରୀ ପିଲା ଛୁଆ ସମସ୍ତେ ହଇରାଣ। ଆଉ। ସେ ଯେ ପାଠ ପଢିବ ଏଇଛ କଣ କରିବ ଏଇଛ ଭାରି ମାନେ କଣ ତାର ଆଉ କିଏ ଅଛନ୍ତି?
ବେକାର ନା ଆଉ ଚିନ୍ତା କରିବେନି ଲୋକମାନେ ଆଉ ଚିନ୍ତା କରୁନାହାନ୍ତି।
ହୁଁ ହୁଁ। ତାପରେ ବି ତା ବାପା ବି ଏଇ ବର୍ଷ ଏଇ ଛଅ ମାସ ଆଗରୁ ମରିଯାଇଥିଲେ। ବୁଢା ହେଇଯାଇଥିଲେ ମରିଗଲେ। ସିଏ ଟିକେ ଯାହା ପେନସନ ହେରା ପାଉଥିଲେ ଘର ଚଳୁଥିଲା।
ହୁଁ ତାଙ୍କ ମା ଅଛନ୍ତି?
ହଁ ତାଙ୍କ ମାଆ ଅଛନ୍ତି।
ଓହୋ ନା ବେଳା ଟି ଖରାପ ଆଉ। ସେଇଟା ବି ଗୋଟେ କଥା ଆଉ ଗୋଟେ ହଁ ଆଉ ଗୋଟେ କଥା ହେଲା ବି ବେଳା ଯେତେବେଳେ ମାନେ ପଡିବ ଖରାପ ସିଏ ମାନେ ଯୋଉ ପଟରେ ହେଲେ ଗୋଟେ ତମର କ୍ଷତି କରିବ।
ହଁ ବା। ତାଙ୍କର ଏଇଠି ଦି ଦିଟା କ୍ଷତି ହେଲା କଣ ହବ କହିଲ।
ଆଉ ଘରର ମେନ୍ ହେଲେ ପୁଅ ପିଲା ନା ଆଉ।
ହଁ।
ଅବିକା କିଏ ସବୁ କରିବ ଆଉ କାମ? ତାପରେ ତାଙ୍କ ପୁଅ ଦି ବର୍ଷର ନା?
ହୁଁ।
ଛୋଟ ପୁଅଟା ଆଉ।
ହ ଆଜିର ଯୁବପିଢି ତ ଆକୁ ସବୁ ମାନୁନାହାନ୍ତି ନା।
ହୁଁ ସେଇଥିପାଇଁ ତ ଏତେ ମାନେ ତା ନିଜେ ଦେଖୁନ ମାନେ ମଦ ପିଇକି ଗାଡି ଚଲେଇବାକୁ ମନା ଲୋକମାନେ ସେଇଟା ହିଁ ବେଶୀ କରୁଛନ୍ତି ମଦ ପିଇକିରି ହିଁ ଗାଡି ଚଲାଉଛନ୍ତି, ଗୋଟେ ଆସି ଆକ୍ସିଡେଣ୍ଟ ହେଲା ତାପରେ ମଲେ ଆଉ କଣ। ସିଏ ବି ଗୋଟେ ପ୍ରକାର ଆଉ ବି ମାନେ ମନା ହେବ ପାନଫାନ ଖାଅନି କି ସେ ଗୁଟକା ଖଇନି ଏଗୁଡା ସବୁ ଭଲ ନୁହଁ ସେ କିନ୍ତୁ ଲୋକମାନେ ବେଶୀ ସେଇଟା ହିଁ ଖାଇବେ। ଆଉ ମରିବେନି ଆଉ କଣ ହବ?
ଲୋକ ତ ବୁଝିବାକୁ ସବୁ ଜିନିଷ ନାରାଜ ଆଉ।
ହୁଁ ତାପରେ ବି ତମେ ବି ଯଦି କହିବ ଓଲଟା ତମକୁ କହିବେ, ଜ୍ଞାନ ଦଉଛି ଇଏ କରୁ ଛି ସିଏ କରୁଛି ଆଉ।
ହଁମ ଆଗ ଆମର ଅନ୍ୟାୟ ହଉଥିବ ବି ଆମେ ସେଇଟା ଆଖି ବୁଜି ବନ୍ଦ କରିଦବୁ କିନ୍ତୁ ପାଟି ଖୋଲିବନି ସେଇଠି।
ହୁଁ ଆଜିକାଲି ତ କହିଲେ ଖରାପ ଆଉ।
ହଁ। କାଇଁ ଏବେ କେତେ ମେଡିକାଲ ତ ପଳେଇବ ତମେ କେତେ ପାଗଳ ହେଇଯିବ ସେଠି ଯଦି ଲୋକଙ୍କୁ ଦେଖିଲେ।
ହଁ ବା ଏବେ ତ ଆମେ ଅଲରେଡି ସବୁ ଜିନିଷ ହିଁ ଆମେ ମାନେ ବିଷ ହିଁ ଖାଉଛେ କହିବାକୁ ଗଲେ। ତା ଦେହରେ ପୁଣି ଏ ଯୋଉ ବିଷ ଟିକେ ଟିକେ ମାନେ ମିଶୁଚି ଗୋଟେ ମଣିଷକୁ ମାରୁଚି ଆଉ କଣ।
ଆଉ।
ଆମେ ଯଦି ଏକରେ ବିଷ ଖାଉଛେ ଏ ବିଷ ଟା ବି ଯଦି ନ ଖାଆନ୍ତେ ତାହେଲେ। ଯୋଉ ଶହେ ବର୍ଷ ତ ବଞ୍ଚିବାଟା ଅସମ୍ଭବ। ଯୋଉ ପଚାଶ ହେଲେ ତ ବଞ୍ଚିଥାନ୍ତ ନା ନାଇଁ। କିନ୍ତୁ ଏମିତି କଣ ଏମିତି ମାନେ ପଚିଶି ବର୍ଷରୁ ବି ପିଲା ମରିଯାଉଛନ୍ତି।
ଆଉ କଣ।
ଆଉ ଘରେ ଘରେ କ୍ୟାନ୍ସର ଡାଇବେଟିସ୍। ମାନେ ସ ପ୍ରାୟ ଘରେ ଏବେ ଡାଇବେଟିସ୍ ମେନେ। ଛୋଟ ଛୁଆ ଆମର ଏଇପଟେ ଗୋଟେ ଛୋଟ ଛୁଆଟା ମାନେ ତାକୁ ଏବେ ପାଞ୍ଚ ବର୍ଷ ପିଲାଟା। ତାକୁ ମାନେ ଡାଇବେଟିସ ହେଇଯାଇଛି କଣ ସିଏ ମାନେ କଣ ଖାଇଛି।
ନାଇଁ ଆଉ ଗୋଟେ ବି ଆମର ଜିିନ ରେ ବି ଥଏ ବା ଘର ଲୋକଙ୍କ ଯଦି ଯାହାର ଜଣଙ୍କର ହେଲା। ସେଇଠୁ ଚାଲିବ ତାଙ୍କର ପିଢି କୁ ପିଢି।
ହଁ ସେଇଟା ବି ଗୋଟେ କଥା କିନ୍ତୁ ଏଇ ଡାଇବେଟିସ୍ ଟା ଡକ୍ଟର କହୁଛି ଯେ ଏଇଟା ଜିନ୍ ଗତ ନୁହେଁ। ହେଲେ ବି କିନ୍ତୁ ତାର କେମିତି ହେଲା ତାହାଲେ। ଛୋଟ ବେଳୁ ତାର ମାନେ ଡକ୍ଟର କହିବା କଥା ତାର ଛୋଟ ବେଳୁ ହିଁ ଡାଇବେଟିସ୍ ଅଛି। ଛୋଟ ବେଳୁ ଆଉ କଣ ସିଏ ଛୋଟବେଳୁ ତ ଆଉ କ୍ଷୀରଫିର ଖାଉଥିବ ନା ଆଉ। କଣ ସେତେବେଳେ ବି ମାନେ ତାକୁ ଆଉ ଡାଇବେଟିସ ହବ କି ସେ କଣ ମିଠା ଫିଠା ଖାଇଛି କି? କହିବାକୁ ଗଲେ ତ ଏଇଟା ମୂଳରୁ ହିଁ ତା ଦେହରେ ହେଲା ମାନେ ଜିନ୍ ଗତ ନା ଆଉ।
ଆଉ।
ଆଉ ସିଏ ସେ କେତେ ଦିନ ଆଉ ବଞ୍ଚିବ ଡାଇବେଟିସ ମାନେ। ସେ ବଡ ହେଲେ ତ ଏମିତି କଣ୍ଟିନ୍ୟୁସଲି ସେ ମେଡିସିନ ଖାଇଚାଲିବ କେତେ ଦିନ ସେପଯ୍ୟନ୍ତ ସେ ମେଡିସିନ ଖାଇବ। ମେଡିସିନ ସାଙ୍ଗକୁ ଏ ବିଷ ଖାଇବା ଯୋଉ ହରମୋନ୍। ସ୍ପ୍ରେ ହଉଛି ଯୋଉ ମାନେ ଖାଇବାରେ। ପରିବାଫରିବାରେ ସେଟା ବେଶୀ ଦେହ ଖରାପ କରୁଛି ନା ଆଉ।
ହଁ ବା।
କଣ ଆବିକା ପରିବା ବି ଖାଇବାକୁ ମାନେ ଡର ମାଡ଼ିଲାଣି।
ହଁ ପରିବାରେ ତ ସବୁବେଳେ ସ୍ପ୍ରେ ହଉଛି ଆଉ କୋଉ ଦିନ ହଉନି। ଆଜି କଦଳୀ ମାନେ କସିହେଇଥିବ କାଲି ଦେଖିଲା ବେଳୁ ସେ ପାଚିକି ସଢିଯିବଣି।
ହଁ ତା ଦେହରେ ଗୋଟେ ପିଠ ଗୋଟେ କଣ ଫିଟ୍ ଫାଟ ଗୋଟେ ବଟିକା ସେଇ ବଟିକା କଣ କହୁଛନ୍ତି ତା ଦେହରେ ବାନ୍ଦୀଦଉଛନ୍ତି। ସିଏ ଏମତି ମାନେ ପୁରା ଫୁଲିକି। ସେ କଦଳୀର ବି କିଛି ଟେଷ୍ଟ ବି ନାହିଁ। ବରଂ ଘରେ ତମେ ମାନେ ଅର୍ଗାନିକ। କୁଅରେ ଯଦି ମନେକର କୌଣସି ପ୍ରକାର ଚାଷ କରି ଖାଇବ ଦିଟା ସିଏ କିନ୍ତୁ ଲାଭ କହିବାକୁ ଗଲେ। ଏମିତି ପଇସା ଦେଇକି ବିଷ କିଣିକି ଖାଉଚେ ନା ଆଉ।
ଆଉ।
ଆଉ କଣ କରିବା ଘରେ ବି ଲୋକମାନେ ଚାଷ କରିବାକୁ ଏବେ କୋଢିଆ ହେଇଗଲେଣି। ହଁ କୋଡିଏ ଟଙ୍କା ଦେଇ ଭେଣ୍ଡି କିଣ ଆଣିବେ କିଏ ସେ ସେଇ ଚାଷ କରୁଛି।
ଉଁ ଖରାରେ ତ ସମସ୍ତେ ଡରୁଛନ୍ତି ଆଉ।
ହଁ ମେନ୍ ହେଲା ଖରା ଖରା ବି ଅବିକା ଲୋକଙ୍କୁ ରକ୍ଷା ବାସ କରିଦଉନି।
ଆଉ ଏଥର ଦେଖିଲ କେତେ ଜୋର ଖରା।
ଆଉ ଖରା ଅବିକା ପୁଣି ହେଇନି ଆହୁରି ଆଗକୁ ଆହୁରି ବହୁତ ସାରା ଖରା ଅଛି।
ହଁ ଏଥର ତ ଆମର କହିଛନ୍ତି କଣ ପାଞ୍ଜି ବି ଦେଖୋଉଥିଲା ବର୍ଷା ଏତେ ନାହିଁ।
ବର୍ଷା ନାହିଁ ତାପରେ ଅବିକା ଠାକୁର ଦେବସ୍ନାନ ପୂର୍ଣ୍ଣିମାରେ ଗାଧେଇକି କି ତା ଭିତରେ ଅଣସର ଘରେ ରହିବେ। ସିଏ ତ ଗରମ ମାନେ ନ ଖହିବା ଭଲ ଝାଡା ବାନ୍ତି ସବୁ ଜିନିଷ ହବ।
ହଁ କାଲି ଠାରୁ ତ ଆରମ୍ଭ ହବ। ପରଦିନଠାରୁ କାଲିତ ଠାକୁର ଗାଧ
ହୁଁ କାଲି ତ ଗାଧେଇବେ କାଲି ସରିଲେ ସରିଲା ତାପରେ ତ ଗରମ ହବ ଯେ କୁହ ନା ଲୋକ ସବୁ ମର୍ଜିବେ ମତେ ଯାହା ଲାଗୁଚି
ହୁଁ ହୁଁ
ମେନ୍ ହେଲା ଏ ଖରାରେ ମୋଟେ କୁଆଡେ ବାହାରିକି ଯାଇ ହବନି କିନ୍ତୁ ଯୋଉମାନେ ଅଫିସ୍ ଫଫିସ୍ ଜିବ୍ ସେମାନେ ତ ଯିବାକୁ ବାଧ ନା ସେମାନେ ଆଉ କଣ କରିବେ।
କଣ କରିବା ସେପଟେ ସଂସାର ଦେଖିବେ କି ଏପଟେ ଆଉ ନିଜ ଦେହକୁ ଦେଖିବେ ସେ ଜାଣିପାରିବେନ
ସେଇଟା ହଉଛି କଥା। କଣ କରିବେ ଆଉ ସେ ତ ସବୁ ଆଡୁ ଦେଖିବାକୁ ପଡିବ ନା।
ହଁ ସଂସାରକୁ ଆସିଛ ମାନେ ତମେ ଦହ ଗଞ ହବ ଆଉ।
ହୁଁ ତାପରେ ତାଙ୍କର ଏବେ ସବୁ କାମ ସରିଲାଣି?
ହଁ ହଁ
ତାଙ୍କୁ କଣ ଡାକ୍ତର ପାଖକୁ ନେଇଥିଲେ ନା। ଏମିତି ଜାଣିପାରିଲେ ଯେ ସେ ଡେଥ କରିାଇଛନ୍ତି ବୋଲି।
ହଁ ଏଇଠି ଯୋଉ ଆମ ଯୋଉ ମେଡିକାଲ ଅଛି ପାଖରେ ସେଇଠୁ ଗୋଟେ ଡକ୍ଟର ଆସି ଦେଖିଲେ। ଆଉ ଏତେ ବାଟ ନେବେ କଣ ଜାଣିବି ପାଇଲେ କେବଳ ଖାଲି ଟିକେ ମନକୁ ବୁଝିବା ପାଇଁ।
ହୁଁ ହୁଁ ସେ ବି ନେଲେ ବି ଡାକ୍ତରଖାନା ବି ଯେ ହଜାରେ ପ୍ରୋସେସ୍ କରିବେ।
ଆଉ କହିବେ ପୋଷ୍ଟମର୍ଟମ ଯଦି କରିବାକୁ କହିବେ।
ଷ୍ଟମର୍ଟମ୍ କର। ସେଇଟା କର ସେଇଟା କର ଗୁଡେ ମାନେ ଶବ ମାନେ ଟୋଟାଲି ବାସି ହବା ପର୍ଯ୍ୟନ୍ତ ତାକୁ ରଖୁ ହୁଏ
ହଁ ବା
ତାଠୁ ଭଲ ଏମିତି ଦେଖେଇଦବୁ ଆଉ କଣ କରିବୁ ଆଉ।
ହଁ ମରିଗଲେଣି ତ ଆଉ କଣ ଫେରି ପାରିବେ।
ସେଇଆ ମରିଗଲେଣି ତ ଆଉ କଣ ଫେରିବେକି କାହିଁ ଡାକ୍ତରଖାନାକୁ ନବୁ।
ହଁ ହୁଁ ସବୁ ଚାଲିଛି ଆଉ।
ହୁଁ ଆଉ ତମର ସବୁ ଦେହଫେହ ଭଲ ଅଛି ତ?
ହୁଁ ବା ଆମର ସବୁ ଦେହ ଭଲ ଅଛି। ଆମେ ଆମ ବାରିର ସବୁ ଜିନିଷ ହୁଏ ଆମେ ଖାଉ ଆମେ ଏତେ ଦୋକାନୁ ରୁ ଖାଉନା।
ହ ଭଲ ନା ସେଇଟା ହିଁ ଭଲ। ଆମର ତ ଏମିତି ବେଳେ ବେଳେ କିଛିଟା ପରିବା ଏମ୍ ବାରିରେ ହୋଉଛି ବାକି କି ଆଉ କେତୁଟା ପରିବା ଏମିତି କିଣିକି ଆଣୁଛୁ ଆଉ।
ଅ ଆମର ତ ଆଳୁ ଟା ମେନ୍ ତ ହଏନି ଆଉ ନହେଲେ ସବୁ ହବ ଆଉ ଆଳୁ ତ ଆମ ମାଟିରେ ହବନି ଆଉ
ସେଇ ଆଳୁଟା ହିଁ ହେଲେ ଆଉ କଣ ଥିଲା ଆଳୁଟା ହେଇଥିଲେ ସରିଲା ଆଉ କଣ।
ହଁ
ମେନ୍ ଖାଇବା ଏବେ କହିବାକୁ ଗଲେ ଆଳୁ ହେଇଗଲାଣି ମେନ୍ ଖାଇବା ଟା।
ହଁ ଏଇ ପ୍ରଧାନ ଖାଦ୍ୟ ଆଉ।
ହୁଁ ହୁଁ।
କିଛି ନହେଲେ ନାହିଁ କେବଳ ଆଳୁ ଭର୍ତ୍ତା ଟିକେ ହେଲେ ଚଲିଲା।
ହୁଁ ହୋଉ ହୋଉ ହୋଉ ତମେ ଯାଅ କଣ କରୁଛ କର ଆଉ।
ହଁ ହଁ ହୋଉ ରଖୁଛି। ଆଁ ହଁ ହଁ ହୁଁ